ହାଲୋ।
ହାଲୋ।
ହଁ କୁହନ୍ତୁ।
ଆଉ ସକାଳୁ କଣ କଣ କ
ହଁ ମୁ ଏଇ ରୋଷେଇ ସାରି କି ବସିଚି ଆଉ
ରୋଷେଇ ବସିଚି?
ନାଇଁ ରୋଷେଇ ସରିଗଲାଣି ଖାଇକି ଟିଫିନ ନେଇଗଲେଣି ସବୁ।
ଅ ହଁ ଗାଧୁଆ ବେଳ ଖାଇବା ହେଲାଣି ନା ହେଇନି?
କଣ କହିଲ?
ମାନେ ଗାଧୁଆ ବେଳ ଖାଇବା ହେଲାଣି ନା ନା ହେଇନି?
ନା ନା ନା ଆମର ଟିଫିନ ନିଅନ୍ତି ନା ତ ସେଇଥିପାଇଁ ରୋଷେଇ ଜଷ୍ଟ ହେଇଯାଏ ସକାଳୁ। ସେ ନଅଟାରେ ଖାଇବେ ଟିଫିନ ନେବେ ନା
ଓହୋ ସେଇଥିପାଇଁ ସକାଳୁ ସକାଳ ଖାଇବା ଟା ସରିଗଲାଣି ଆଉ।
ହୁଁ ସକାଳେ ଯାଏ ନୁହଁ। ସିଏ ଏକାଥରେ ଆମର ରୋଷେଇ ହୁଏ ସକାଳେ। ତାଙ୍କୁ ଟିଫିନ ଏଇ ।
ହଁ ହଁ। ହଁ ସେ ଏକାଥରେ କରିଦବ ଥରେ ଯୋଉ ସେମାନେ ନେଇଗଲେ ତାଙ୍କର ପଳେଇଲେ ଡ଼ିଉ ରେ ତମେ ତମର ଗାଧୁଆ ବେଳେ ଖାଇଦବ ଆଉ ହଁ।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
ଆମର ଏଇପା ସକାଳୁ ମୁଁ ସେଇ ଟିଫିନ୍ କରିକିନା ମାନେ ସବୁ ଖାଇକି ଗଲେ।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
ଆମର ଖାଇକି ଗଲେଣି ସକାଳୁ ଆମର ରୁଟି ଭଜା ଖାଇସାରିଲେଣି ଏଇ ଯୋଉ ଗାଧୁଆ ବେଳେ ଟିକେ ଆସିଛି ମାଛ ଅଛି ଆସିଛି। ମାଛ, ଡାଲି ଭାତ ଏମିତି କରେନି ଆଉ। ଗଧୁଆ ବେଳ ଆମର ଟିକେ ଲେଟ୍ ରେ ଖାଇବେ ଗୋଟେ ସାଢେ ଗୋଟେ ରେ ଖାଇବେ।
ନା ଆଜି ଆଉ ଡାଲି ଟା ଆଉ ଟିକେ ଗଲେ କରିବି। ହାଲୋ। ହାଲୋ। ହାଲୋ।